ହ୍ୟାଲୋ।
ହ୍ୟାଲୋ।
ଏବେ ଠିକ ଅଛି?
ହଁ ଠିକ୍ ଅଛି। କଣ ଭୁଲ ଥିଲା କି?
ମାନେ ନେଟୱାର୍କ ଠିକ ଅଛି?
କଣ ଠିକ ଅଛି?
ହଁ କଣ କରୁଚ କୋଉଠି ଅଛ?
ଘର ଭିତରେ।
ଘର ଭିତରେ ପା ପାଉନି।
ଓ ମୋବାଇଲ ଟା ମୋବାଇଲଟା ଟିକେ ଦେଲୁ। ହାଲୋ। କ୍ୟା କରିସ।
କଣ ତମେ ଗୋଟେ ଏମିତି ହଉଚ।
କଣ ହଉଚି?
କହିବି ପରେ। କ୍ୟା କରିସ ସୋଇସ।
କଣ କରୁଚ?
ସୋଇସ୍।
ଶୋଇଚ ଆଖି ବୁଝିକିନା ଆଖି ଖୋଲିକି?
ଖୋଲିକି।
ଖୋଲିକି କେମିତି ଶୁଅନ୍ତି?
ସେମିତି।
ସାଙ୍ଗ ଗୋଟେ ଟ୍ୟାଲେଣ୍ଟ ନୂଆ ଟ୍ୟାଲେଣ୍ଟ।
ହଁ ଏଇଟା ଆଖି ଖୋଲା ଶୋଇବା ଟ୍ୟାଲେଣ୍ଟ।
ଓହୋ
ହୁଁ। ତମ ଆଡେ ଖରା ନା ବର୍ଷା ନା ଆ କଣ କେମିତି ଅଛି ପୁରା ଛାଇ ମାନେ ପୁରା ଇଏ ପାଗ ନା ଚିକେନ ଖାଇବା ପାଗ।
ଓଃ ଖାଲିତ ଚିକେନ ଆଉ। ଏ ପିଲାଟା ଚିକ୍ କେନ ପାଇଁ ବାଇଆ।
ଦହିବରା ଖାଇଛ ଆଜି?
କେତେବେଳେ ଖାଇଲି ଧୋକା ଦେଇଦେଲ ତମେ ମତେ।
ମୁଁ କାଇଁ ଧୋକା ଦେବି ମୁଁ କଣ ଦହି କଣ ଯିଏ ବନେଇଛି ମତେ ତେ କଣ ସିଏ ମୁଁ କଣ ତାକୁ ଦହି ଦେଇନି ନା ତାଠାରୁ ବରା ସବୁନେଇ ଆସିଛି।
ଗୋରା ଲୁଡୁ ଖେଳିଥାନ୍ତେ ଆଉ।
ଲୁଡୁ ଖେଳିବା ଖେଳିବା।
ଖାଇଲିିନି ଜାଣିକି ତମେ କହିଲ ପେଟ କାଟିବ ଖାଇଲେ।
ମୁଁ କଣ ଏତେ
ଏହେଁ।
ତମେ ଯାଇକି କୋଉଠି ମୁଁ ଆ ଯେ ମାନେ ମୁଁ କୋଉଠି। ମୁଁ କହିଲି ତମେ ଯାଇକି କୋଉଠି ମୁଁ କୋଉଠି ମୁଁ କଣ ଏଉଠୁ ଲୋଭ ପକେଇ ଦଉଛି।
ଶୁଭୁନି କିଛି ଜୋରେଟିକେ କୁହ।
ମୁଁ ଜୋରେ କହୁଛି ତମକୁ ଶୁଭୁନି ତମ କାନ ଠିକ କର।
ବାହାରେ ଅଛ ବୋଧେ?
ହଁ ଏବେ ଆସିଲି ଟିକେ ବାହାରକୁ। ପାନ ନବାକୁ ଆସିଛି ତ।
ହୁଁ ହୁଁ।
ପାନ ଖାଉଛ?
ନା।
ପାନ ଖାଉନ?
ନାଇଁ ରଜ ଟାଇମରେ ଖାଏ।
ରଜ ପାନ।
ହୁଁ।
ନର୍ମାଲ ବେଳେ ଖାଉନ।
ନା ନର୍ମାଲ ବେଳେ ମୁଁ କଣ ପାଇଁ ଖାଇବି।
ବୁଢୀ ମାନେ କେମିତି ଖାଉଛନ୍ତି ବସିକି ଦାନ୍ତରେ ଚିବୋଉଥିବେ। ଆଉ ତମେ ତାଙ୍କଠୁ ଶିକିକି ଖାଇବ।
ମୁଁ କାଇଁ ଶିଖିବି।
ଭଲ ଦାନ୍ତ ସଫା ରହିବ ବ୍ରସ କରିବାକୁ ପଡିବନି।
ଆଜ୍ଞା। ତମେ ସେଥିପାଇଁ ପାନ କହୁଛ ବ୍ରସ କରୁନ ବୋଧେ।
ଆଉ ମୁଁ କୋଉଠି ପାନ ଖାଉଛି କି।
ଆଉ ତମେ ଏତେ ଶିଖିଲ କେମିତି ସବୁ ଏତେ ପ୍ରକାର ଟେକ୍ନିକ। ପାନ ଖାଇଲେ ବ୍ରଶ କରନ୍ତିନି।
ଆଉ ବ୍ରସ୍ କରନ୍ତି କରନ୍ତିନି କଣ ବ୍ରସ୍ ନ କରିଲେ ଦାନ୍ତ ନାଲିଆ ହେଇଯିବ।
ମୁଁ କଣ ଶୁଣିଥିଲି ହଳଦିଆ ହେଇଯିବ ବୋଲି ତମେ କହୁଛ ନାଲିଆ ମାନେ ଏଇଟା ଦା ନ୍ତ ନା ଏଇଟା ଇନ୍ଦ୍ରଧନୁ ର
ନାଇଁ ହଳଦିଆ କେମିତି ହବ ହଳଦିଆ ହବ। ବ୍ରସ୍ ନ କଲେ ଆଉ ପାନ ଖାଇଲେ ପାନର ଗୋଟେ କଲର ହଉଛି ନାଲିଆ ଗୋଟେ ଖଇର ପଡେ। ମିଠା ହେରିକା ପଡେ ନା ସେଥିପାଇଁ ସେଇଟା ନାଲିଆ ହେଇଯାଏ ଦାନ୍ତ।
ହଁ।
ଆଉ ସଫଳ ଯୋଉ ଗୁରା ଖାଆନ୍ତି ସେମାନେ ଖାଇଲେ ବି ସେଇ ଦାନ୍ତ ନାଲିଆ ହେଇଯାଏ। ବାଗ ସମଝ୍ ମେଁ ଆୟା।
ହୁଁ।
ହୁଁ ଆଉ କଣ କୁହ?
ଆଉ କଣ?
ଆଜି ଟିକେ କ୍ରିକେଟ ଖେଳିଯିବା?
ହୁଁ।
କେତେ ଦିନହେଲା ଖେଳହେଇନି।
ଏବେ ତ ତମ ମାନେ ପଡିଆ ପଡିଆ ସବୁ କାଦୁଅ ହେଇଯାଇ
ନା ବର୍ଷା ବର୍ଷା ହଉନି ବର୍ଷା ହେଇ ପାଗ ଦଉ
ଆମର କାଲି ରାତିକି ବର୍ଷା ହେଇଛି
କଣ କହିଲ?
ମୁଁ କହିଲି ଆମ ଆଡେ ବର୍ଷା ହେଇଛି କିନ୍ତୁ
ବର୍ଷା ହେଇଛି।
ହୁଁ କାଲି ରାତିରେ।
ହଁ ଜୋରେ ହେଲା କାଲି ରାତିରେ ଆମ ଆଡେ ବି ସେମ ତମେ ଯେତେବେଳେ କହିଲନି କି? ଆମଆଡେ ବି ଘଡ଼ଘଡ଼ି ଫଡଘଡ଼ି ମାରିକି ପୁରା ଛିନ୍ଛତର କିନ୍ତୁ ବର୍ଷା ଝିପିଝିପ୍ ବୋଧେ ପକେଇଯିବ ମୁଁ ଜାଣିନି କିନ୍ତୁ ଲାଇନ କଟନି ଆଉ
ହୁଁ ହୁଁ। ନାଇଁ ଆମ ଆଡେ ହେଇଛି ସେଥିପାଇଁ କରେଣ୍ଟ ଚାଲି ଯାଇଥିଲା।
ଆମ ହେଇଛି ତାହାଲେ ତମ ଆଡେ ପୁରା ଯୋର୍ଦାରିଆ।
ନା ହଁ ଜୋରଦାରିଆ ହେଇଛି। ନହେଲେ ମାନେ ସେଇଥିପାଇଁ ତ କରେଣ୍ଟ ପଳେଇଲା ମୁଁ ଯୋଉ ଛୁଆ ନହେଲେ ମୁଁ ଶୋଇ ନଥାନ୍ତି ଟିକେ ମାନେ ପାଗଟା ମାନେ ଭଲ ମାନେ ଥଣ୍ଡା ଥଣ୍ଡା ଲାଗିଲା ପବନ ବି ଆସିଲା ସେଇ ଲାଗି ମୁଁ ଶୋଇ ପଡଛି।
ଓହୋ।
ଏଇଟା ଖାଲି କଥା ସରୁ କହିବି ଗୋଟେ ଗୋଟେ ଭଲ କଥା କହିବି ଆଉ।
କଣ ହେଇଛି ନା କଣ?
କିଛି ହେଇନି ହବ କଣ?
ଆଉ?
ଆଉ କଣ ଖାଇଲ ତମେ?
ମୁଁ ଖାଇଥିଲି ଭାତ, ଡାଲି, ମାଛ ଆଉ ଭଜା।
ତମେ କୋଉ କୋଉ ବାର ଆଇଁଷ ଖାଅନି?
ମୁଁ ସବୁ ବାରେ ଖାଏ।
ସବୁବାର ଖାଅ?
ହଁ।
ସୋମବାର ଦିନବି ଖାଅ?
ସବୁ।
ସୋମବାର ଦିନ ଖାଇଦିଅତ?
ହୁଁ। ଏନି ଡାଉଟ୍?
ନାଁ ଡାଉଟ୍ କଣ ପାଇଁ।
ଏନି ଡାଉଟ୍?
ଡାଉଟ୍ କଣ ପାଇଁ ଖାଇତ ଦିଅ ଖାଇଦିଅ କଣ ହେଲା ସେଉଠୁ।
ଉଁ ସେଇଆ ମୁଁ ସବୁ
କଣ ଗୋଟେ ୟୁ ପି ଏସ୍ ସି କୋଶ୍ଚିନ ନାକଣ ଡାଉଟ୍ ପଚାରିବି।
ଆଉ ଘରେ ସମସ୍ତେ କଣ କରୁଥିଲେକି ନାମୁଁ ସୋମବାର ଖାଏନି।
ଓ ହଉ ଚିକେନର ବେଳା ଭଲ ସୋମବାର ଦିନଟା।
ହୁ ହୁ।
ଇ ଚିକେନ୍ ଲଭର୍ ନୁହଁ। ହୁଁ ତାପର ଦିନ ହଲଲ୍ ନୁହଁ?
ହୁଁ ସେଦିନ ରେଷ୍ଟେ ନିଏ ଟିକେ ସ୍କିନ୍ କେୟାର କରେ ନିଜର। ତାପରେ ଆମ ପାଖକୁ ଆସେ ଆଉ।
ଆଚ୍ଛା। ମାସକୁ କେତେଥର ଚିକେନ୍ ଖାଅ?
ଉମ୍ ସେମିତି ଗଣିନି।
ତଥାବିି?
ମେସରେ ଥିଲା ବେଳେତ ମାସକୁ
ମେସରେ ହଁ ମେସରେତ ବେଶୀ ଦେବେନିନା।
ହଁ ସବୁ ସଣ୍ଡେ ଖାଲି ଯା ହଁ ଆଉ ଘରେ ବହୁତ୍
ନାଇଁ ଖୋଲିନି। ଏଇଠୁ ଆଣିଲିବା ଯାଇକି ଏରା ମଉସା ରଖେଇ ବସେଇ ଦେଉନାହାନ୍ତି। ଯାଉଚୁ କୁଆଡ଼େ କୋଉଠିକି?
ହାଲୋ।
ହୁଁ।
ଆଉ କଣ କୁଅ?
ଆଉ କଣ?
ଗୀତ ଗାଉନ ଗୋଟେ।
ଗୀତ ଏଠି ଗୀତ ଫିତ ଗାଆନ୍ତିନି।
କିଏ କହିଲା?
ମୁଁ କୋଉଚି।
ଆଉ ରଜରେ କଣ କଲ ଟିକେ କଇଲ।
କିଛି ବା କରିନି। କହୁଚି ମୁଁ ରୁମ୍ ରେ ମାନେ ଘର ଭିତରେ ହିଁ ଥିଲି।
ରୁମ୍ କ ତାଲା ପକେଇ ଦେଇଥିଲେ ନା କଣ?
ତାଲା ନୁ।
ଆଉ
ମୁଁ ରଜରେ ଟିକେ ରାଗି ଯାଇଥିଲି ମୋ ଭାଇ ଉପରେ। ତ ସେଇ ରାଗିକି ତିନି ଦିନ୍ ମୁଁ କାହା ସହିତ କଥା କହୁନଥିଲି। କିଛି କରୁନଥିଲି ମୁଁ ଚୁପ୍ ଚାପ୍ ଥିଲି। ଲାଷ୍ଟ ରଜ ଦିନ ଭାଇ ଖାଲି ମତେ ବୁଲିବାକୁ ନେଇଥିଲା ଗୋଟେ ଜାଗାକୁ ସିଏ ବି ଏମିତି ବୁଲିବାକୁ ନେଇଥିଲା ବ ର୍ଷା ହଉଚି ଲାଷ୍ଟ ରଜ। ସେ ଦୋଳି ଫୋଳି ଯୋଉ ସବୁ ଲାଗିଛି ସେଠି ସବୁ କାଦୁଆ ଫାଦୁଅ ମୁଁ ବି ଖେଳିଲିନି ସେଇଠି।
କଣ ପାଇଁ ରାଗିଥିଲ କି
ରାଗିଥିଲି ଏଇଥିପାଇଁ ଯେ ମତେ ବୁଲେଇବାକୁ ନେଇନଥିଲେ। ମୋ ଡ୍ରେସ ବି ହେଇନଥିଲା।
ପିଲାଟା ଚାରି ଆଡେ ଆଉ। ନାଁ।
ମୁଁ କିଛି କହୁନଥିଲି କି କଣ ପାଇଁ ମତେ ନଉନ ମୁଁ ମୋର ଚୁପ୍ ଚାପ୍ ରହୁଥିଲି ବାସ। କାହା ସହ କଥା କିନ୍ତୁ ହୋଉନଥିଲି।
ଆ
ଉଁ।
ତ ମୁଁ ଟିକେ ମାନେ ଆକ୍ଟିଂ କରି କରି ମାନେ ଏତେ ଇଏ ଲାଗେ ହସି
ଲାଷ୍ଟକୁ ଆକ୍‌ଟିଙ୍ଗ କରି କରି ରହିଗଲ ରାଗରେ ଆଉ।